ହୁଁ।
ହାଲୋ ହାଲୋ।
ହାଲୋ।
ହୁଁ।
ହାଲୋ।
ହଁ।
ହଁ।
ସୁବୁଛି ତ।
ହଁ ସୁବୁ ଶୁଭୁଚି।
ହୁଁ।
କଣ କହୁଥିଲୁ ଗୋଟେ।
ମୁଁ କହୁଥିଲି ଦି ଭଉଣୀ ଭିତରେ ପଟୁନି କିି କହିଲି।
ପଡୁଜି ଯେ ସିଏ କଣ କଣ ଭାବିଲା କେୟାଣି କହିଦେଲା ଆଉ।
ଓହୋ।
ରାଗ ଥିଲା କି କଣ। କହିଦେଲା ଆଉ ଘରେ ଆସିକି ଆଉ। ତାଙ୍କ ଘରେ ଆଗ କହିଲା ତାପରେ ଆମ ଘରେ ଆଉ।
ହଁ ସିଏ କହିଥିଲା ନା ସେ ନିଜେ ଜାଣି
ନା ନା ସିଏ ନିଜେ ଜାଣିଲା ଇଏ ହଷ୍ଟେଲ ପଲେଇଥିଲା ପ୍ଲସ ଟୁ ଫାସ
ହୁଁ।
ସେ ଯଉ ପଢ଼ିଦେଲେ ଯେମତି ଜାଣିଲେ ଆଉ।
ହୁଁ।
ତାପରେ ତ ମୁଁ ତ ଡାଇରେକ୍ଟ କହିଲ ଆଉ।
ହଁ ସେ ନଥିଲା ଟାଇମ ରେ ହେଇଛି ଘରେ ଆ ନାଇକି।
ହଁ ଆଁ।
ସେ ଘରେ ନଥିଲା ଟାଇମ ରେ ହେଇଛି ଆଉ।
ହଁ ବା ଘରେ ନଥିଲା ଟାଇମ ରେ ହେଇଛି ଆଉ କଣ କରିବା କୁହ।
ହୁଁ।
ଆମେ ବି ଆଉ କଣ କରିପାରିବୁ।
ସେଇଆ।
ଆମ ହାତରେ କିଛି ନଥିଲା।
ହୁଁ।
ଆଉ ସିଆଡୁ ଚୁଲୁ ଭାଇନା କଲ କରିଥିଲେ।
ନାଇଁ।
କି।
କେଜାଣି। ମୁଁ କେମିତି ଜାଣିବି ମୁଁ କେମତି ଜାଣିବି ମୁଁ କେମତି ଜାଣିବି।
ଆଉ କିଏ ଜାଣିବ।
ଦେଖୁଚୁ କ କଥାବାର୍ତ୍ତା ନାଇଁ ଦେଖୁଛୁ ଆଉ ମୁଁ କେମିତି ଜାଣନ୍ତି ପୁଣି।
ହୁଁ।
କି କରଲେ।
ଫୋନ ସୁଜି ନାହାନ୍ତି କି।
ଆଁ।
ଫୋନ୍ ସଜେଇ ନାହାନ୍ତି କି?
ମାନେ
ଫୋନ୍ ଭାଙ୍ଗିଥିଲା ବା। ସଜେଇନି କି ପଚାରୁଛି?
କିଏ ଜାଣେ ସିଏ ହିଁ ଜାଣିଛି ସଜେଇଛି କି ନ ସଜେଇଛି?
ଆଉ ଟିକେ ପ ନହେଲେ ତାଙ୍କୁ ଭଣଯାକୁ କଲ୍ କରିବି ତାକୁ ଟିକେ କଲ୍ କରେ କହିବି ଆଉ
ହୁଁ। ହଁ ହୁଁ
ସେସୁ ମଗେଇ ଦେଇଛି ତ।
ହୁଁ ହୁଁ।
ସୁ କେବେ କଣ ଆସିବ?
କେ ସୁମରେଛୁ?
କାନଭାସ।
ଓହୋ।
ମଗାଇ ଦିଆ ହେଇଥିଲା ତବ ଆଏଗା ଥୋଡ଼ା ପୁଛେଙ୍ଗେ।
ହୁଁ ହୁଁ। ଖାନା ପିନା କେତେବେଳେ?
ମଣିଷ ରୁ
ହା। କଣ କହିଲ?
ମଣ୍ଡାସରୁ କେତେ ବାଟ ମଣ୍ଡାସରୁ କେତେ ବାଟ ହଉଛି ତମ
ଆମ ଆମ
ଗୋରୁ
ଅଳ୍ପ ବାଟ ବା ପନ୍ଦର ମିନିଟ ର ବାଟ। ହାଲୋ ହଁ।
ତୁ ଚଲଉଥିଲୁ? ତୁ ଚଳଉଥୁ
ହଁ ଗଲାବେଳେ ଗଲାବେଳେ ମୁଁ ଚଲେଇଲି ଆସିଲା ବେଳେ ସେ ଚଲେଇଲା ଆଉ ହୁଁ। ଆମେ ଆମ ଘର ପଟୁ ଗୋଟେ ରାସ୍ତା ଅଛି ଆଉ ଗୋଟେ ପଟ ସେପଟୁ ମାର୍କେଟ ସେ ସାଇଡ୍ ଟ୍ରାକ ଉପରି ରାସ୍ତା ଅଛି ଆଉ ଆମ ଘର ପଟ ଯୋଉଟା ଅଛି ସେଇଟା ହଉଛି ସର୍ଟକଟ ଟା ଆଉ ସେପଟେ ଟିକେ ଲମ୍ବା ବାଟ ଆଉ
ରାସ୍ତା ଭଲ ଅଛି?
ହୁଁ ଭଲ ଅଛି। ପୁରା ପ୍ଲେନ୍ ତ ଆଉ କଣ?
ଓହୋ ବୋଧେ।
ହୁଁ ନାଇ ତ।
କଣ?
ଆଉ
କଣ ଖାଉଛୁ ନା ଗାଉଛୁ କଣ କହିଲୁ ଯେ?
ଶୁଣିଲା ଭଳିଆ ହଉଚୁ ନଶୁଣିଲା ଭଳିଆ ଭଳିଆ ହଉଚୁ
ଆରେ ତୋର ଭଏସ ଟିକେ ଟିକେ କଟୁଛି ତ
ଖାଉଛନ୍ତି ନା କଣ ପଚାରୁଥିଲି?
ନାଇ ନାଇ।
ଏବେ ଏବେ ଶୁଭୁଛି?
ଏବେ ଆଉ କଣ ଏବେ ତ ଡାଇରେକ୍ଟେ ହଁ। ଏବେ ଡାଇରେକ୍ଟ ରାତିରେ ଖାଇକି ଶୋଇବା କଥା ଆଉ ଶୁଭୁ ଚି ବା। ସେପଟେ ଶୁଭୁନି କି ମୋ କଥା?
ଲୋ। ଛି ତ ପୁରା।
ହୁଁ, ହୁଁ, କିଛି ନାଇ ଖାଇଦେ, ମଜା! ଆଣି ତୁ ଦେଇଛନ, ନ ଯାଇକି ଭୋଜି ଖାଇବୁ ଆଉ।
ଘରେ ଖାଇବେନି ନା କଣ ଏବେ?
ଘରେ ଖାଇକି ଆଇଛନ୍ତି ଫୁଲ୍, ଆଉ କଣ ଖାଇବେ?
ହୁଁ। ତମେ କଣ ଝିଅ ପଟୁ ଯାଇଥିଲ ନାଇଁ କି?
ହୁଁ। କାଲି ବି ଗୋଟେ ଝିଅ ପଟୁ ମୁଁ ଯାଇ
ହାଁ।
କାଲି ବି ଗୋଟେ ଝିଅ ପଟୁ ମ୍ୟାରେଜ୍ ଅଛି ହେଁ। ହୁଁ, ହୁଁ।
କଉପଟୁ ଭଲ ଲାଗୁଛି? ଝିଅ ପଟୁ ଗଲେ ନା, ପୁଅ ପଟୁ ଗଲେ?
ମୁଁ ତ୍ ସେମିତି କିଛି ଜାଣିନି।
ହେଁ। ତୁ ଯାଉଛୁ ଜାଣିନୁ?
ବେସେ ହମକୋ ମ୍ୟାରେଜ୍ ମେ କୁଛ୍ ଆଚ୍ଛା ତ ନେହିଁ ଲାଗତା।
ଆରେ ମାନେ କୋଉ, ପଟୁ ଗଲେ ଟିକେ ଭଲ ଲାଗୁଛି, ପଚାରିଲି ଆଉ।
ପୋଟଳ
ଆଁ।
ପୁଅ ପଟୁ ଆଉ।
ହୁଁ, ସେଇଟା ତ ଆଉ। ବାରାତ ନା ସେଥିପାଇଁ।
ହୁଁ।
ଏଇଟା ତ ମଜା ଆଉ।
ଝିଅ ପଟୁ, ହେଲେ କାନ୍ଦା କାନ୍ଦି, ପୁଅ ପଟ ହେଲେ ନାଚି ନାଚି ଯିବ ଆଉ।
ହୁଁ।
ହୁଁ।
ସାମନାକୁ, ଥରେ ହଇରାଣ ଆଉ
ଭୟସ୍ କଟୁଛି ଟିକେ ଟିକେ।
କାନ୍ଦୁ ନଥେ କିଆ? କାନ୍ଦିିବାକୁ କୁଆରେ କଣ କରିବା କୁହ?
ହୁଁ ହୁଁ। ମତେ ବେଳେ ବେଳେ ଦେଖିକି ହସ ଲା, ହଁ।
ଘରେ ଡାକିଲେ, ନା କଣ?
ନାଇ ବା। ତୋ କଥାରେ ଗା ହଁ କହିଲି।
ଆଉ ସେ
ନାଇଁ ନାଇଁ। ତୋ କଥାରେ କା କହିଲି କଉଛି।
ବ୍ ହ ହୋ ଠିକ୍।
କଣ ଜର ଥଣ୍ଡା ମେଡିସିନ୍ ନା, ଖାଲି ଜର ମେଡିସିନ୍ ଖାଉଛ?
ହଁମ୍ ଆଏଙ୍ଗେ ମୁଣ୍ଡ ସରରୁ କ ଵହେଲେ ସ ବି ଜର ମେଡିସିନ ଖାଉଛି।
ହୁଁ ହୁଁ। କଥା ଲେଟରେ ଟ୍ରାନ୍ସଫର ହଉଛି ବୋଧେ
ଏରା ଲାଗୁଚି।
ତୋ କଥା କାଇଁ ଟୁ ଏକ୍ସରେ ଶୁଭିଲା ମତେ ଏବେ
ହାଲୋ।
ହଁ।
ନାଇଁ ନା ଠିକ୍ ସବୁ।
ହଁ ଆରେ ମେନେଟର ମଝିରେ ମଝିରେ ରହିଯାଉନ କି ସେଇଟା ପୁରା ସ୍ପିଡ ରେ ପଳେଇ ଆସ
ସେ ଭଳିଆ ଆଉ
ହୁଁ।
ଜଳଖିଆ ଆଜି ଖାଇଥିଲି ତ ଦେଖ ତ ଆଜି ମାମା କହିଲା ରୋଷେଇ କରିଦେବି ନାହିଁ ବୋଲି। ମୁଁ ମନା କରିଦେଲି ରାଜା
ପାାଣି ଦେଇଛନ୍ତି ପରା।
ଆଣି ଦେଇ ଯେ ଭାତ ଭାତ ନାଇଁ ନା
ଓହୋ ଆଉ କାହିଁରେ ଖାଇବୁ
ହ ଦଶ ମିନିଟ ହେଲା ତମେ କଲ କରଛଆଡୁ।
ହଁ।